ହ୍ୟାଲୋ। । ହ୍ୟାଲୋ। ହଁ ଶୁଭୁଚି।
ଆଜ୍ଞା। ଆଜ୍ଞା ଆଜ୍ଞା ସବୁଛି। ଆଜ୍ଞା ସୁ ସାର୍ କୁହନ୍ତୁ ଶୁଭା ଯାଉଛୁ ଏବେ। ଆଜ୍ଞା ଏମିତି ବସିଥିଲି ଆଉ ଆପଣ କଣ? ଆଜ୍ଞା ଏମିତି ବସିବି ଥିଲି ଆପଣ କଣ କରୁଛନ୍ତି?
ହଁ ଏମତି ବସ
ଆଜ୍ଞା ଆଜ୍ଞା ତ ଆପଣଙ୍କ ଆଦେ କଣ ଦିନ ମାର୍କେଟ ରୁ ଏବେ ଜଷ୍ଟ ଆସିଲି ମାର୍କେଟରେ ଲସି ହେରିକା ପିଇଥିଲୁ ଆଉ।
ଓ ହୋ।
ଆଜ୍ଞା।
କଣ କଣ ମାର୍କେଟ ମାନେ ବୁଲିବାକୁ ଏମିତି ଯାଇଥିଲେ ନା କଣ?
ଯୋଉ ମାଉସୀର ଡ୍ରେସ ଆଣିବାର ଥିଲା ମୁଁ ଯାଇଥିଲି ତା ସାଙ୍ଗରେ ଆଉ ତଥାପି ଯାଇକି ମୁଁ ବି ଡ୍ରେସ ଆଣିଲି ଡ୍ରେସ କିଣିବାର ଥିଲା ଏମିତି ବୁଲାବୁଲି ବି ହେଇଗଲା ଆଉ।
ଓହୋ ମାନେବଡ ମାନେ ମା ମାନେ ସପିଙ୍ଗମଲ କଣ?
ଆଜ୍ଞା।
ଓହୋ କୋଉ ଜାଗା?
ଆଜ୍ଞା ଆମର ଏପଟେ ଅଛି ମାର୍କେଟ ବିଲ୍ଡିଙ୍ଗ ଅଛି ଏକ ନମ୍ବର ମାର୍କେଟ ଯୋଉ ସେଇଠିକି। ଆଚ୍ଛା ସାର୍ ତ ଏଇ ମାର୍କ ମାର୍କେଟ୍ କଥାରୁ ଆପଣଙ୍କୁ ଏମିତି ମାର୍କେଟକୁ ଯାଇକି ଜିନିଷ କିଣିବାକୁ ପସନ୍ଦ ନା ଅନଲାଇନ୍ରେ ବସିକି ସପିଙ୍ଗ କରିବାଟା ପସନ୍ଦ?
ହଁ ମାନେ ଅନଲାଇନରେ ତ ବହୁତ ଭଲ ମାନେ କି ତମେ ଘରେ ବସିକି ହିଁ ସପିଙ୍ଗ କରିପାରିବ ହେଲେ ବେଳେ ବେଳେ ଏମିତି କି ଅନଲାଇନରେ ଆଣ ପୁଣି ଫିଟ ହଉ କି ନ ହଉ ଗୋଟେ ଗୋଟେ ବେଳେ ବେଳେ ସାଇଜ ବି ଏପର୍ ସବୁ ଗୋଟେ ହେଇଯାଏ ତ। ବେଳେ ବେଳେ ବି ଧର ଅର୍ଜେଣ୍ଟ ଦରକାର ନା ସାଙ୍ଗ ଜଲ୍ଦୀ ଦରକାର ଥାଏ। ତ ଅଫଲାଇନ ରୁ ଆଣିବାଟ ଠିକ କିନ୍ତୁ ଅନଲାଇନରେ ବି ଭଲ କାରଣ ଘରେ ରହିକି ହିଁ ଆପଣ ଦେଖିକି ଅର୍ଡର କରିଦେବେ ଆଣିକି ଦେଇ ହିଁ ଦିଅନ୍ତି ତ ସେଇଟା ଭଲ। ହେଲେ ଯେତେବେଳେ ଜଲଦି ଦରକାର ଥାଏ। ତ ସେଇଟା ଆସୁଥିବ କୋଉ ଦିନ ଆସୁଥିବ ନ ଆସୁଥିବ ଏମିତି ଆଉ।
ଆଜ୍ଞା ତ ସାର୍ ଆପଣ ଯେମିତି କହିଲେ କି ଘରେ ବସିକି ଅର୍ଡର କରିଦବାକୁ ତ ସୁବିଧା ଆଉ ଏମିତିରେ ବି ଖରା ଯୋଉ ଭଳି ଏବେ ହଉଛି ତ ସେଇ ମାର୍କୁଟ ମାର୍କେଟ କୁ ଯାଇକି ସବୁ ଜିନିଷ କିଣା କିିଣି କଲା ବେଳକୁ ଖରାରେ ବହୁତ ଟାଇମ ଲାଗିବ ଆଉ ନିଜେ ବି ବହୁତ ହାଲିଆ ହେଇଯି ଯିବା ତ ଏମିତିରେ ଘରେ ବସିକି ବି ଅନଲାଇନରେ ସପିଂଙ୍ଗ କରିଦେଲେ ଜିନିଷ ଆସିକି ଆପେ ଆମ ପାଖରେ ପହଞ୍ଚିଯାଏ। ତ ସେଇଟାରେ ବି ଗୋଟେ ସୁବିଧା। ଛି ଆଚ୍ଛା ସାର୍ ତ ଆପଣ ଯେତେବେଳେ କିଣିଛନ୍ତି ଅନଲାଇନ ରୁ ଜିନିଷ ତ କିଛି ମାନେ ପ୍ରଡକ୍ଟ ଭଲ ପଡିଛି ନା? କିଛି ଏମିତି ଖରାପ ପଡିଛି।
ହଁ ଅନଲାଇନରେ ଭଲ ହିଁ ପଡେ ମାନେ ଏମତି ଟିକେ ତୁ ଅନଲାଇନରେ ଦେଖ ଦେଖିବେ ଯୋଉଟା ବହୁତ ଟିକେ କମ ଥାଏ ଯେମତି ଟିକେ କମ ସେ ସେ ସବୁ ଟିକେ ଭଲ ପଡେନି ଆଉ ମାନେ ରିଭ୍ୟୁ ବି ଆଗରୁ ଦେଖିଦବା କଥା। ତା କାରଣ ତଳେ ସେମାନେ ଆଗରୁ କହିବି। ଦିଅନ୍ତି କି ଏମିତି ଏ ପ୍ରଡକ୍ଟଟା ଲ ତ ଯୋଉମାନେ କିଣନ୍ତି ସେମାନେ ଲୋକ କାହିଁ ମାନେ ଏମତି ଅସୁବିଧାରେ ପଡିବେ। ତ ଆଗରୁ ସେମାନେ କହି ବି ଦେଇଥାନ୍ତି ତ ସେଇଟା ଦେଖିକି ଟିକେ ଆଣିଲେ ଭଲ ଆଉ ଟିକେ ଦେଖିବେ ଯଦି ଭଲ ଟିକେ ମାନେ ଲୋକ କହିଛନ୍ତି କି ହଁ ଏଇ ଜିନିଷ ଟା ଭଲ ଏମତି ସେମତି ତାପରେ ଭଲ ବି ହେଇଥିବ ଆପଣଙ୍କୁ ଭଲ ଲାଗିଲେ। ଏବେ ସେ ଜିନିଷ ଭଲ ହିଁ ପଡିବ ଏମିତି ନାହିଁ କି ସବୁବେଳେ ଅନଲାଇନ ଖରା
ଆଜ୍ଞା ଆଜ୍ଞା। ଆଜ୍ଞା ତ ସାର୍ ଆପଣ ଏମତି କୋଉ କୋଉ ଆପ୍ ୟୁଜ୍ କରନ୍ତି ଯେଉଁ ଅନଲାଇନ୍ ସପିଙ୍ଗ ପାଇଁ
ଏମିତି ଫ୍ଲିପକାର୍ଡ ଆଉ। ହଁ ମିନ ତ୍ରା ଏମିତି ଦିଟା ବେଶୀ ଟିକେ ଏ ଆଉ ଇଲୋକ ମାନେ ଏଇ ଇଲେକ୍ଟ୍ରୋନିକ୍ସ ଜିନିଷ ପାଇଁ ଯେମିତିକି ଲାପଟପ୍ ଫୋନ ଏସବୁ ପାଇଁ ଟିକେ ଆମାଜନ ୟୁଜ୍ କରେ ଆଉ।
ଏତେ
ହଁ ଏମତି ହିଁ କିନ୍ତୁ ଏତିକି ମିନ୍ତ୍ରାରେ ଟିକେ ଅଧିକ ପଇସା ଥାଏ ମାନେ ଯୋଉ ଜିନିଷ ଟା ଫ୍ଲିପକାର୍ଟ ରେ ତମେ ଟିକେ କମ ରେ ପାଇବ ସେଇଟା ମିନ୍ତ୍ରାରେ ଟିକେ ଅଧିକରେ ଥାଏ।
ଆଜ୍ଞା।
ହୁଁ। ଆଉ ଆପ ଣଙ୍କୁ କଣ ଭଲ ଲାଗେ ମାନେ ଯାଇକି ଆଣିବା। ବାାୟା
ହ ସାର୍ ତ ଏମିତି ଏ ଖରା ଦିନକୁ ତ ଇଚ୍ଛା ହୁଏନି ଘରୁ ବାହାରିବାକୁ ମାର୍କେଟ ଯିବାକୁ ଇଛା ହୁଏନି କିନ୍ତୁ ଏମିତି ଘରେ ବସିକି ତ ପ୍ରାୟ ଜିନିଷ ଅନଲାଇନ ମଗେଇ ଦଉଛୁ ଆପଣ ଦେଖୁଥିବେ ମାର୍କେଟରେ ଯେମତି ଯୋଉ ଯେତିକି ଡିଜାଇନ ମିଳୁଛି। ତା ଅପେକ୍ଷା ଅନଲାଇନରେ ବେଶୀ ଅଧିକ ରୁ ଅଧିକ ଡିଜାଇନ ର ଜିନିଷ ମିଳିଯାଉଛି।
ହଁ।
ଆଜ୍ଞା ତ ବେଶୀ ତ ସେଇଥିରୁ ହିଁ ଆଣୁଚେହରୀ ଅନଲାଇନ ରୁ ବେଶୀ ଆଉ ମାର୍କେଟୁ କେମିତି କେତେବେଳେ କେମିତି ଗଲେ କି କିଛି ଦରକାର ଥିଲେ ଏକାଥରେ ଯାଇକି ଆଣୁଚେରୀ ମାର୍କେ କେଛୁ।
ହ ଆଉ ଗୋଟେ ଆପଣ ବି ଯେମିତି କହିଲେ ଆଉ ଗୋଟେ ଏଇଆ ଏଇୟଆ ଏମିତି କି ମାନେ ଦେଖ ମ କେଠୁ ଯାଇକି ଆପଣ ବୁଲି ବୁଲି ଯେତିକି ଜିନିଷ ଦେଖିକି ଆଣିପାରିବେ ମନ ପସନ୍ଦ ହଉଥିବ ନ ହଉଥିବ କିନ୍ତୁ ଘରେ ସେଇ ଜିନିଷ ଟା ଯେତେ ସମୟ ବସିକି ଦେଖିବେ ଏତିକି ମାନେ ଚିଡ଼ ଚିରି ଲାଗିବନି କି ଏମତି ହଁ ସେଇଟା ଟି ଟିକେ ଭଲ ଆଉ। ନହେଲେ ଆଉ କିଛି ଏମିତି ନାହିଁ କିନ୍ତୁ ଏତିକି ଇଏ କି ଏ ଆପଣଙ୍କୁ ଯଦି ଜଲଦି ଦରକାର କରିଥାଏ ଧର କଣ ପାଇଁ ଗୋଟେ ଦରକାର ଥାଏ ତ
ସେ ଟାଇମ ଯେମିତିକି କାଲି ଧର କୁଆଡ଼େ ଯିବାର ଅଛି ତ ହଠାତ କାମ ପଡିଲା କାଲି କୁଆଡେ ଯିବାରଛି ତ ସାଙ୍ଗେ ସାଙ୍ଗ ମାର୍କେଟୁ ଯାଇକି ଆଣି ହେଇଯିବ।
ହଁ ସେଇ ଜିନିଷ ଟା ଟିକେ ଆଉ ଆଉ ହେଲେ ଅନଲାଇନ ଏଇ ଜିନିଷ ବି ଭଲ ମାନେ ଲାପଟପ ହଉ ଫୋନ ହଉ ଏମତି ଫ୍ୟାନ୍ ଫା ହଉ ଏସବୁ ଆମାଜନ ବି ବି ମୁଁ ଆଣେ ଭଲ ପଢେ।
ଆଜ୍ଞା।
ହୁଁ। ତାପରେ ବି ମାନେ ଆଉ ଗୋଟେ କଥା କି ଇଲେକ୍ଟ୍ରୋନିକ ଜିନିଷ ବେଶୀ ଆଣିବେ ମାନେ ଅଫଲାଇନ ଅପେକ୍ଷା ଅନଲାଇନ ଟିକେ ଆପଣ । ଅ ଅଫର ଥାଏ ମାନେ କି ଏଇ କାର୍ଡ ଲଗେଇଲେ ଏତିକି ଟଙ୍କା ଡିସକାଉଣ୍ଟ ଏମିତିଟା । ହୁଁ।
ଆଜ୍ଞା।
ସେଟା ଟିକେ ଭଲ ଦିଅନ୍ତି ଆଉ।
ଆଜ୍ଞା ଏମତି ମାର୍କେଟ କ ଡାଇକ୍ଟ ଗଲେ ଆମେ ସାଙ୍ଗ ସାଙ୍ଗ ଜିନିଷଟା ଦେଖିପାରିବା ସାଙ୍ଗ ସାଙ୍ଗ ଫିଟ୍ ବି ହଉଛି କି ନାଇଁ ସାଙ୍ଗ ସାଙ୍ଗେ ଦେଖିକି ଆଣିପାରିବା କି ଜିନିଷଟା କେମତି ଅଛି ନିଜେ ସାଙ୍ଗେ ସାଙ୍ଗେ ଦେଖିକି ଆଣି ହେଇଯିବ ଅନଲାଇନ ହେଲେ ତ ଜିନିଷ ଟା ଆସିବ ତାପରେ ଦେଖିବାକୁ ପଡିବ କି ଆଉ କେମିତି କଣ ସାଇଜ ଅଛି ମାନେ ସାଇଜ କଣ ମୁଁ ତ ଏବେ ରଜକୁ ଡ୍ରେସ ଗୋଟେ ମଗେଇଥିଲି ସେ ସାଇଜ୍ ଟା ମାନେ ଯେ ଯେତିକି ସାଇଜ ତାଠୁ ଓଭର ସାଇଜ ରେ ସେଇ ସେମ ସାଇଜ ର ଷ୍ଟିକର ମାରିକି ଦେଇଦ ଥିଲେ। ତ ସାଇଜ ଟା ବହୁତ ବଡ ହେଲା। ଆଉ ରଜ ଟାଇମରେ ତ ଆଉ ପୁଣି ଫେରଇକି ଆଣିବାକୁ ତ ଟାଇମ ହବନି। ସେଥିପାଇଁ ସେଇ ଡ୍ରେସ ନେଇକି ପୁଣି ଟାଇଟ୍ ମାରିଦେଲୁ ବାଧ୍ୟରେ ସେଇ ଡ୍ରେସକୁୁ ରଖିଦେଲି ଆଉ। ଏମିତି ରୁର ବେଳେ ବଳେ ବେଳେ ବେଳେ ଏ। ଆଜ୍ଞା ବେଳେ ବେଳେ ସେମିତି ହେଇଯାଏ। ଯାଇ। କିନ୍ତୁ ଆଉ ବାକି ଅନ୍ୟ ଟାଇମ ରେ ଠିକ ଠିକ୍ ଠାକ୍ ଆସେ।
ହଁ ସେଇଟା ଟିକେ ମାନେ କହିଲି ତ ଯଦି ଆପଣଙ୍କୁ। ଜଲଦି ଜଲଦି ୟା କିଛି ପୂଜା ଫୂଜାରେ ଏମିତି ଦରକାର ଥାଏ ତ ଅନଲାଇନ ଉପରେ ସେତିକି ନିର୍ଭର କରିବେନି ଦେଖ ତମ କୁ ଯଦି। ଯ ଆଉ ଅଲଗା ଟାଇମ ହେଇଥାନ୍ତା। ତ ତମେ ସେଟାକୁ। ଫେରସ୍ତ କରିଦେଇଥାନ୍ତ ଫେରସ୍ତ କରିକି ଆଉ ଥରେ। ପୁଣି ଭଲ ଟେ ଦେଖିକି ସାାଇଜ ହଉ ଅଲ। ପୂଜା ହଉ ଏମିତି ଆଣିଥାନ୍ତ କିନ୍ତୁ ପୂଜା ଥିଲା। ତ ଯାହାହେଲେ ନୂଆ ଟିକେ। ପିନ୍ଧିବାକୁ ପଡିବ ଏଇଟା ହଉଛି। ଏମିତି କଥା ଆଉ। ନହେଲେ ଅନଲାଇନ ବହୁତ ଭଲ ଏତିକ କି। ଜଲ୍ଦି ଜଲ୍ଦିରେଥିବେ ଯେତେବେଳେ ସେତେ। ସେତେବେଳେ ଟିକେ ମୁଣ୍ଡଡିରେ ବସି ନି ଆଉ ସିଏ ବି ସେ ଆପଣ ଦେଖିଥିବେ ଗୋଟେ ସେ ଆଣିକି ଠିକଉଥିବେ ଗୋଟେ ତ ଭଲ ଲାଗିବନି ଆଉ।
ସେମିତି କେତେବେଳେ କେମିତି ହେଇଯାଏ। କିନ୍ତୁ ତଥାପି ଆ। ଆପଣ ଯେମିତି କହିଲେ କି ଯଉମାନେ ନେଇଥିବେ ସେମାନଙ୍କ କଥାକୁ ନେଇକି। ମାନେ ସେମାନଙ୍କ ଗ୍ୟାପସନ କୁ ନେଇକି ହିଁ ଦେଖି। ଠିକଣି ବା ଟା ହିଁ ଠିକ୍ ତ ସେଇ କଥା ବି ବି ଆଉ ଯୋଉ ଯୋଉ କ ପୁରା କମ ପ୍ରାଇସ ଯୋଉତକ ଡ୍ରେସ ଥାଏ ତ ସେ ଡ୍ରେସ ହଉ କି ଅଲଗା କିଛି ଜିନିଷ ହଉ ତ କମ ପ୍ରାଇସ ଯେତକ ତ ସେତକ ପୁରା ମାନେ ଟିକେ ଖରାପ ହିଁ ପଡିଥାଏ।
ହଁ
ଅଧିକ ପ୍ରାଇସ୍
ହଁ ମାନେ ଖରାପ ମାନେ ଦେଖିବ ସେ କଲର ଠିକ ଥିବ ହେଲେ କପଡା ପୁରା ବହୁତ। ଖରାପ ଥିବ ସେ ଆଉ ନହେଲେ ଏମିତି ନାଇଁ କି ସେ ହ। ୟୁଜ ବାଲା ହଉ ଏମିତି କିଛି ଦିଅନ୍ତିନି କିନ୍ତୁ ଏତିକି ଏତିକି ଟିକେ ଖରାପ ଥାଏ କପଡା ତ ସେଇଟା ଭଲ ଲାଗେ ଜ୍ଞାନୀ ଆଉ - ନହେଲେ ଅନଲାଇନ୍ ବୋହୁତ ଭଲ ଯଦି ଆପଣ ପୁରା ଟାଇମ୍ ଦେଇ
ଆଜ୍ଞା ତ ଏମିତିରେ ବି ଆ ଆଣ ଟେ ଅଧିକ ପ୍ରାଇସ୍ ହୋଉ ତ କ ମୁଁ ମୁଁ ଆଉ ଯେ ପ୍ରାୟତଃ ଶାଢୀ ବି ମଗା ହେଇଚି ଆମର ତ ଶାଢି ଯେମିତି ଦେଖିବେ ଯେଉଁଟା ଅଧିକ ପ୍ରାଇସ୍ ଥିବ ତ ସେଗୁଡା ପୁରା ଏକଜାକ୍ଟ ସେଇ ସେମ୍ ଶାଢୀ ହିଁ ଆସୁଚି‌ ଆଜ୍ଞ ତ ସେଇ ଆଜ୍ଞା।
ଆଉ ବେଳେ ବେଳେ ମୁଁ ମାନେ ଏମତି ଲିଙ୍କରୁ ବି ମାନ ଏମତି ସବୁ ଆସେନି କି ସବୁ ବ୍ରାଣ୍ଡ ମାନେ ଯେମତି କି ପୁମା ହୋଉ ଇଏ ଅନଲାଇନରେ ବି ସେଠୁ ବି ମଗେଇଦେଲେ ଟିକେ ପଇସା ଅଧିକ ପଡେ ହେଲେ ବି ପୁରା ମାନେ ବୋହୁତ ଭଲ ଜିନିଷ ଟା ଆସେ। ସେଇଟା ବି ଅନଲାଇନରେ ଆଜିକାଲି ସୁବିଧା ହେଇଗଲାଣି।
ଆଜ୍ଞା ତ ଆପଣ ବି ଆପଣ ବି ଯଦି କିଛି କାମରେ ବ୍ୟସ୍ତ ରହୁ ଚନ୍ତି। କି ବିଜନେସରେ ହୋଉ ଅଫିସ୍ ରେ ବ୍ୟସ୍ତ ରହୁଚନ୍ତି ତ ନିଜେ ପାଞ୍ଚ ମିନିଟ୍ ଟାଇମ୍ ମିଳିଗଲେ ଅନଲାଇନ୍ ରେ ଡ୍ରେସ୍ ଦେଖି ମଗେଇଦେବେ ତ ସାଙ୍ଗେ ସାଙ୍ଗେ ଆସିବଭାରି। ସେ ସବୁ ବି ସୁବିଧା ରହିଯାଉଛି। ଆଜ୍ଞା।
ହୁଁ ଆଗରୁ ଏତିକି ନଥିଲା ଏବେ ଟିକେ ସୁବି ହେଇଯାଇଛି ଆଉ।
ଆଜ୍ଞା ତ ସାର୍ ଆପଣ ଏମିତି କେବେ ଅ ଯେମିତି ଦେଖିଥିବେ ଇନଷ୍ଟାଗ୍ରମ୍ ହଉ କି ୟୁଉଟ୍ୟୁବ ହେରିକାରେ ଏମିତି ପ୍ରଡକ୍ଟ ଦେଖାନ୍ତିନି କି ଏଇ ଜିନିଷ ଏମିତି ତ ତାପରେ ଆପଣ ଲିଙ୍କ ମାଗିକି କେବେ ସେମିତି ସପିଙ୍ଗ କରିଛନ୍ତି ନା ଡାଇରେକ୍ଟ ଯାଇକି ଆପ୍ କୁ ଯାଇ କି ସପିଙ୍ଗ କରିଛନ୍ତି?
ଦେଖିବେ ଆପଣ ଇନଷ୍ଟା ହଉ ୟା ୟୁଟ୍ୟୁବ ହଉ ଏସବୁରେ ଯୋଉ ଦେଖାନ୍ତି କି ଏଇଟା ସେଇଟା ବେଳେ ବେଳେ ବହୁତ ଜିନିଷ ସେଥିରେ ମାନେ ଫ୍ରଡ ଥାଏ ତ ବେଶୀ ସେଇଟାକୁ ମୁଁ ଟିକେ କରେନି। କାରଣ ସେ କହିବେ ଆଗୁଆ ପେମେଣ୍ଟ କର ପଳେଇ ଆସିବ ଆଗ ପଇସା ଦେଇଦିଅ ପଳେଇ ଆସିବ ହେଲେ ପଇସା ଦେଇ ଦେଇଥାଅ ତ ଆସିବନି ଆଉ ଜିନିଷ। ତ ଆପଣ ସେଠି ଆଉ କରିବେ କଣ? ପଇସା ତ ଦେଇ ସାରିଛନ୍ତି ସେ ଆଉ ତାଙ୍କୁ କିଛି କଣ୍ଟାକ୍ଟ ବି କରିପାରିବେନି ତ ସେଥି ପାଇଁ ମୁଁ ବେଶୀ ସେମାନେ ଏମତି ତାଙ୍କ ଉପରେ ଭରସା କରେନି ହେଲେ ଏତିକି କି ମାନେ ଯୋଉ ଲିଙ୍କ ଏମିତି କି ମାନେ ୱେବସାଇଟ୍ ଆ କ୍ରୋମରେ ମାନେ ଯେମିତିି ପୁମାର ହଉ ପାୱାର ଲୁକ୍ ଏମତି ସବୁ ବହୁତ ଭଲ ଭଲ ଅଛି କମ୍ପାନୀ ତାଙ୍କଠୁ ମାନେ ଅନଲାଇନ ଅର୍ଡର କରିବେ ସେମାନେ ଆସିଯିବ ଅନଲାଇନ୍ ଅର୍ଡର ଆଉ। ତାଙ୍କର ହଉଛି ଏତିକି କି କ୍ୟା୍ନ ଡେଭରି
ଆଜ୍ଞା ଆଜ୍ଞା ଆଜ୍ଞା। ଆଛା ସାର୍ ତ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା ତ ଆଉ କେବେ ସୁଯୋଗ ମିଳିଲ ଆପଣଙ୍କ ସାଙ୍ଗରେ କଥା ହେଇବି। ରହିଲି ଆଜ୍ଞା ଆଜ୍ଞା।